ହଁ।
କଣ ନିଦଆଇଲାଣୀକି?
ନାଇଁ ରନ୍ଧା ହଡ଼ା କରୁଛି ଆଉ ନିଦ ଆସିନି।
ଆଉ ଆମ ଶିବ ମନ୍ଦିର କୋଉ ଦିନ ଦେଖିବାକୁ ଆସିବ?
ଦେଖିବା ଯିବା ସୋମବାର ଦିନ ଆଉ।
ହୁଁ।
କଣ କଣ ଅଛି ସେଠି ଭଲ ଆ
ଏବେ ତ ଭାଇ ନା ଚିହ୍ନ ପଛ ଆସିଲେ ଯାଇଥାନ୍ତା। ଆଉ ସୁ ଶିବ ମନ୍ଦିର ଅଛି ଗଛ ଫଛ ଭଲ ଲାଗୁଛି ଚାରିକର। ବାଉଣ୍ଡରି ବୁଲିଛି ବାସଆ ବଳଦ ବଡ଼ ବଡ଼ ଦାହେଇଛନ୍ତି।
ଦିଟା?
ହଁ ଗୋଟେ ଆଗ ପଟକୁ ରହିଛି ଆଉ ଗୋଟେ ତା ଠାରୁ ଆଉ ଟିକେ ଛୋଟ ତା ଆଗକୁ ଆଉ।
ହଁ ମନ୍ଦିର ରେ ଲୋକ ଗହଳି ହଉଛନ୍ତି?
ହେ ମନ୍ଦିର ରେ ଲୋକ ଯାଉଛନ୍ତି।
ହଁ।
ଭାଇନା ଏଦିନ କହୁଥିଲେ ତୁ ଦେଇକି ଡାକୁନୁ କୋଉଁ ଦିନ ଦେଖିବେ।
କହୁଥିଲେ?
ହୁଁ।
ଦେଖିବା ବଡ଼ କୋଉଦିନ ମାଡ଼ି ଯିବା ଆଉ।
ହୁଁ ଆଉ ଏଠି ଆମ ଯୋଉ ରାଧାକୃଷ୍ଣ ମନ୍ଦିର ହେଇଛି।
ହଁ ହଁ।
ମୋ ଦେଢ଼ସୁର ସେ ରାଧାକୃଷ୍ଣ ମନ୍ଦିର କରିଛନ୍ତି।
ହଁ।
ହଁ ଗ୍ରାମ ଦେବତୀ ବି ସିଏ କରିଛନ୍ତି। ବଡ଼, ବଡ଼। ବଡ଼ ଦେଢ଼ଶୁର ଆଉ ଯୋଉ ରାଧାକୃଷ୍ଣ ମନ୍ଦିର କରିଛନ୍ତି ଗ୍ରାମ ଦେବ ମନ୍ଦିର ବି ହେଇଗଲାଣି।
ହଁ।
ଅ ଦୁଲା ଦେଇ ଆଉ ଏଇଗ ର ରହିଛନ୍ତି। ମନ୍ଦିର ଅଲଗ୍ ଗାଁ ମିସ୍ତ୍ରୀ ସବୁ ଆସିଲେ ଭଲ ତିଆରି ହେଇଛି। ଗ୍ରାମ ଦେବତୀ ଟା ହେଲାଣି ଦି ବର୍ସ ତିନି ତିନି ବର୍ଷ ହେଇଗଲାଣି।
ହଁ।
ଆଉ ଦିନପୁ ଏ ପାଗ ଟା ଭାରି ମଜା ନଉଛି ବର୍ଷା ପାଗ ଟା।
ଦିପ ସେ ତ ସ୍କୁଲ ଯାଇନି?
ନାଇ ପକୋଡା ଟିକେ ଖାଇକି ଯେ କଲି ବେଡ ରେ ଶ ଶୋଇଛନ୍ତି।
ହଁ।
ସେ ଘରେ କଥା ହେଇକିନା ପଢୁଥିଲା। ଆଉ ଜେଜେ ପଚାରିଲା ଏସବୁ କଣ କଥା ହଉଛ ନା କିଛି ନୁହଁ। ମୁଁ ତ କହିଦିଦି ଯେଜ ଆଗରେ ତୁ କିଛି କହିବୁନି।
ହଁ ଆ ସେଇଥିାଇ କିଛି କହିନି ଆଉ।
ହଁ।
ଆଉ ତମର ଅନ୍ଧଗଡା ସଇିଲାଣି?
ବାମୁଣ ତ ଅନ୍ୟସତ ମନ୍ତ୍ର ମତେ ଶୁଖେଇ ଶୁଖେଇ।
ହୁଁ।
ସବୁ ଏଇ ଉଚ୍ଚାରଣ କରିବ ସେ ଉଚ୍ଚାରଣ କରିବ। ଆଉ ଉ କରି କରିକିନା ରହିଲି ଆଉ ସକାଳ ତୀର୍ଥ ତୋ ଚରଣେ ଛାଡିକି ଆଉ।
ହଁ।
ହଁ।
ଆଉ ଉ ରନ୍ଧାବଢଡା ସରିଗଲାଣି?
ହଁ ରନ୍ଧା ବଢା ସରିଲାଣି ଆଉ ବଡ ଝିଅ ସ୍କୁ କଲେଜ ଯାଇଛି। ଆଉ ରନ୍ଧାବଡା ଡାଲି ହେଇଛି। ଆଉ ବୁଟ ଆଳୁ ପୋଟଳ ତରକାରୀ ହେଇଚି।
ହଁ।
ଆଉ ପୋଇ ଆଳୁ ମସଲା ଦିଆ ଭଜା।
ହଁ।
ଶାଗ ସଜନା ଶାଗ ପୋଇ ଶାଗ ପଡିକି ଭଜା ହଉଛି ରସୁଣ ଫୋସୁନ ପଡିକି।
ହଁ।
ତମ ଭୟଜ ଟା କ୍ଲିଅର ଆସୁନି। ମାନ୍ଦାଳିଆ ପଡିଯାଇଛି।
ମାନ୍ଦାଳିଆ ପଡଚି ବେଡ କୁ ଆଇଣ ଖାଲି ନିଦ ମାଡୁଚି।
ଆଉ ପାଗଟା ହେଇକି ସେଇ ପ୍ରକାରେ ଆଉ।
ପାଗ ସେଇପରି ଘରଟା ଫ୍ୟାନ ନେଇ ମତେ ଭାରି ଚିଡି ମାଡୁଛି ବସିବାକୁ।
ଆଉ ପ୍ରତିମା ଚୌଧୁରୀଙ୍କର ମଜା ମଜି ସରିଲାଣି?
ପ୍ରତିମା ଚୌଧୁରୀ ଅଟା ଚକଟିକି ରୁଟି ହବ ତା ପୁଅ ଖାଇବ ତ।
ହଁ ହଁ।
ଆଳୁ ରୁଟି କରିବ ଏଇଟା।
ଆଉ ସେ ପୁଅଟା କାହିଁକ ଏମିତିଆ ଗୁଣ ଶିଖେଇଲେ?
ଆଉ ପୁଅ ତ ଭାକୁଡା କରିଦେଲା କେବଳ ସେଇ କରିଦେଲା ଆଉ କଣ କରିବା?
ହଁ ଅଁ
ଭାକୁଲରାମ ଗିର୍ଦ୍ଧାରି ସିଏ ଆଉ
ଲାଷ୍ଟକୁ ପି ଠା ଖୁଆଇକି ଟେନସନ ବଢି ଦେଇଛି ତମ
ସେଟା କରି କରି କରି କରି ଆଉ କଣ କରି ସମସ୍ତଙ୍କ ପାଇଁ ବାବଦ ବାବଦ କଲା ବେଳକୁ ସକାଳୁ ଗାଧେଇ ପାଧେଇ ଆସିଲେ, ଠାକୁର ଫାକୁର ପୂଜା ପୂଜା କଲି, ପୂଜା କରିକି ଟିକେ ମୋ ଭଉଣୀ ସାଙ୍ଗେ ଟିକେ କଥା ହେଲି। ଶ ଆଉ ହ ସେନ୍ତି କଥା ହେଇସାରିଲା ପରେ ଏଏ
ଓ ହ ଉପମା ଟିକେ କଲି, ପିଆଜ କାଟିକି ଉପମା ଟିକେ କଲି।
ଉପମା କରିସାରିଲା ପରେ, ଟିକେ ପକୁଡି ବୁଟ ପକୁଡି ଟିକେ ଛାଣିଲି । ଆମର ନାଲି ଚା ସମସ୍ତେ ପିଅନ୍ତି, ନାଲି ଚା କଲି ।
ତାପରେ ଭାତ ହେଲା, ଡାଲି ହେଲା, ପୋଟଳ ଆଳୁ ଭଜା ହେଲା । ଆ ଉ ଉ ଉ ଉଉ ଝ ଜହ୍ନି ଭଜା ହେଲା । ଆଉ ଟିକେ ମୋ ପୁତୁଲୁ ପାଇଁ କି? ଟିକେ ଡାଲି ପକେଇଛି ତଡକା ଡାଲି ଭଳିଆ କରିଦେବି । ଖାଲି ରୁଟି ଦିଟା ହବ ଖାଲି, ଆଉ କେତେ ପ୍ରକାର ହେଲାଣି, ଠିଆ ହେଲାଠୁ ଗୋଡରୁ ପାଣି ମାରିଦଉଛୁ, ଆଉ କଣ କରିବା?
ପୁତୁଲୁ ର ଭାରି ମଉସା ସାଙ୍ଗରେ ଭାରି ଗଣେଇ
ହଁ ତାର ସମସ୍ତେ ପ୍ରିୟ ଲୋକ ମଉସା ଆଉ
ଆଉ ମଉସା ସାଙ୍ଗରେ ଭିଡିଓ କଲ କରି କଥା ହେଇକି, ଆଉ ମଉସା ତ ଲାଜ ଟିକେ ନାହିଁ ।
ହଁ
ହୁଁ ଉଁ
ଆଉ ହଁ ସ ସକାଳେ ଆଜି କଣ ମଉଷା ପୁତୁରା କଥାବାର୍ତ୍ତା ହଉଥିଲେ, ଶୁଣିଛି, ଠାକୁର ପୂଜିଲା ବେଳେ ହଁ, ନାଇଁ ରୁଟି କରିଦେବି, ଉପମା କରିଥିଲି ସେତେବେଳେ
ହୁଁ ଉଁ
କେତ କଣ କଥାବାର୍ତ୍ତା ହଉଥିଲେ ।
ମକା ଏଇନା କୁପଡା ହେଇକିନା ଆଇଲା ଯେ ଭାରି ଟେଷ୍ଟ ଲାଗୁଛି ମକା ଟା ।
ମକା ଭାରି ମିଠା ମକା ବା
ପୁରା କଷି, ଖାଲି ଚୁଲିରେ ନାକି ଚୁଲିରେ ନାଁ କେ ଦେଖ ପକେଇଦେଲେ ପୋଡିଯାଉଛି, ମା ଭଲ କି ପୋଡି ଦେଇଥିଲା, ବଢିଆ ଲାଗୁଥିଲା ।
ହୁଁ ଉଁ
ଏତେ ଖାଇଲେ କଣ? ଗୋଟାଏ ସକାଳୁ ଯା ଗୋଟେ ମନଉଛି, ତାପରେ ଆଉ ଗୋଟେ ମନଉଛି, ହୁଁ ଉଁ ନାଇଁମ
ଆପଣ ତ ଖାଲି ବ୍ୟସ୍ତ ହେଇଯାଉଛି ।
କାହିଁକି?
ମିଲି ର ତିନିଟା ଚାରିଟା ହେଇଗଲାଣି, ଆମର ମାତ୍ର ଦି ଟା ହେଇଛି, ଆଉ ତା ମୁଣ୍ଡ ଖାଇଲେ କପ୍ କପ୍ ହଉଛି
ଆଉ ଗୋଟେ କଥା ଶୁଣୁ, ସେଇ କଥାଟା ବା କହିଦେଇଛି ବର୍ଷା । ଲାଷ୍ଟକୁ ଏଇ ଯୁଗରୁ ଭଉଣୀ ଭିତରେ ମରାମରି ହେଇଯିବ । ମୁଁ କହିଲ ଆରେ ସିଏ ତ କଲେ। ପଇସା ମିଳିବ ମୁଁ ତ କଲେ ପଇସା ମିଳିବ। ଆଉ କଜିଆ କାଇଁ ହବ? ହଁ।
ଆଆଆ
ତୁ ମୋ ପାଖକୁ ଗୋଟେ ଦିଟା ଲଗେଇଦବୁ ଯଦି ନା ପାକ ନା ପାଖକୁ ଲଗେଇବୁ?
ଏଁ ହଁ।
ହଁ ଲଗେଇକି ଯଦି କଥା ହେଇଯିବ ହେଇଯିବ ଆଉ।
ଏଁ ହଁ। ସରିଗଲାଣି? ସ୍ ଆଜି ସରିଗଲାଣି? ଖାଇବା ପିଆକେ ଆରମ୍ଭ କରିବ?
ଆଉତ ତ ସୁ-ସ୍-ସରିଲାଣି ଯାଉଚୁ ଖାଇବୁ ପୁଣି ମଜା ଧୁଆ ଆଉ କାମ ତ ଜମା ସରୁନି ବର୍ଷା ପାଗରେ ଟିକେ ଶୁଅନ୍ତି କି କଣ କରନ୍ତି ଯୋ ଟୋଟାଲି କାମ ଧନ୍ଦା ସରୁନେଇ ଆଉ। ଆଉ କଣ କରିବା ସୁନା ରେଟ୍ ତ ବଢିଗଲା ଆଉ କଣ ସୁନା ଫୁନା ଆଉ କିଣିବା?
ସୁନା ଆଁ ତ ଯାହା ଛୁଆମାନଙ୍କ ପାଇଁ ଅ ସେ ଯେତିକି ଯା ଦେଖିଆ ଭାଗି ଥିବା ଛୁଆ ମାରି ମୁଁ ମୋ ଆଣ୍ଠୁ ଭାଙ୍ଗି ଦେଲେ ଧୌଡି ଆ ଓଲୋ ଆଉ ଉଁ କିଣା ହବ ଛୁଆ ଝୁଅ ର। ଜନ୍ମ ଦେଇଛନ୍ତି ମାନେ ଆଉ ହବ ନେଇଁ ଯିବ କୁଆଡେ ଆଉ ତମ ଶାଶୁ ଖାଇ ସାଇଲେଣି?
ଶାଶୁ ଏଇଖିନା ମକା ଖାଉଚିନ୍ତି।
ଏ ଭାତ କେତେବେଳେ ଖାଇବେ?
ଏଇ ମକା ପୋଡା ହେଇଥିଲା ଖଣ୍ଡେ ଖଣ୍ଡେ ଖାଇଦେଲୁ ଆଉ।
ଆଉ ତମର ମସଲା ମୁଢି ହଉଥିଲା କଣ ଶୁଣୁଥିଲେ ଏଇଙ୍ଖା।
ମସଲା ମୁଢି ଶଶୁର କହୁଥିଲେ ମସଲା ମୁଢି ଖାଇଆକୁ। ହେଲେ ମସଲା ମୁଢି ସକାଳୁ ପକଡୁ ଫକଡୁ ଖିଆ ହେଇଚି। ସେ ଗ୍ୟାସ୍ ହେଇଯିବ ନା ଗ୍ୟାସ ହେଇବ ନି?
ଆଉ
ହୁଁ। ଉଁ ଯେ ଗ୍ୟାସ ହେଲେ ମୁଁ ନିଜେ ହଇରାଣ ହେବି ନା ଆଉ।
ଅଁ ମିଲି ଏ ମକା ଭାରି ଗ୍ୟାସ୍।
ନା ମକା ଆମେ ଖାଇବୁ।
ଆଁ?
ଚୁଇିନାର ଫାଳେ ମୋର ଫାଳେ ତାଙ୍କର ଫାଳେ ମାଆ ର ଫାଳେ।
ଓ ମକା ଗୁରା ଭାରି ଗ୍ୟାସ୍ ଯୋଉ ସିଝା ମକା ଆମେ ଯୋଉ ଖାଉନୁ ମିଲି ପେଟ ପୁରା ଫୁଲ କରିଦବ ତୋର। ତୁ ତ ଆଉ କିଛି ଖାଇଆକୁ ଇଚ୍ଛା ହଉବନି।
ମୁଁ ସେଦିନ ପୁଅକୁ ପଚାରିବୁ ଏ ମାଉସି ଯୋଉ ମଟର ଟା କରିଥିଲା କେମିତି କଣ ଲାଗୁଥିଲା ପୁଅ କୁ ପଚାରିବୁ।
ନାଇଁ ଆଜି ମଟର ବୁଣ୍ଟ ଦିଟା ପକେଇଚି। ମଟର ବୁଣ୍ଟ ବୁଟ ଦିଟା ପକେଇଚି ତାକୁ ବଘାରି କରିି ଆ ସଞ୍ଜ ବେଳେ। ମଇଦାନ ତ ମଟରର ବୁଣ୍ଟ ହେଲେ ଆଉ ଆମର ତ ଖାଲି
ତକାରି ମୁଁ ବି ଯାଉଚି ଦି ଟା ତିନ୍ତେଇବି। ଆଜି ଝାଲ୍ ମଟର କରିବ। ଏଇ ଯୋଉ ଇଏ ମଟର ଚଲା କରିବା।
ମୁଁ ସେୟା କରିବି ତାର ସେ ଯୋଉ ଯ ପୁଷଙ୍ଗ ପତ୍ର ତ ନାଇଁ ଆଉ।
ନାଇଁ ପକୁଡି ବି ଦି ଟା ଥୋଇଚି। ପକୁଡି ଦିଟା ଥୋଇଛି ମୋ ଝିଅ ଖାଇନି ତରକାରି ହେ ଯେ ଆମେ ସିଆଡେ କଣ ଯିବୁ କି କଣ ଗୋରୁ ମାନେ ଅଛନ୍ତି ଫିଟେଇଦେଲେ ମା ଶୋଦିବ।
ହଁ ନାଇଁ ନାଇଁ ଚିତା ନା। ଅନେଇଲୁ।
ଊଁ।
ଆଖିରେ ଖାଲି ଆଖିଏ ଲୁହ।
ହଁ ବା।
ହଁ ହଁ ଏଇଟା ବେ।
ମୁଁ ବା ଜାଣିପାରିଲିଣି ମୋ ଦେଇର ଆଉ ବ ଧୈର୍ଯ୍ୟ ନାଇ ନା ପାକନ ଅପା ଶୋଦିକି ଗାଧେଇବ।
ଆଉ ଭଏସ ତ ଆସୁନି ଆଉ ଅଇ ଯଦି କିଏ କଣ ତ ଜୁଲୁ ତୁ ଏଇଠି ଶୋଇପଡ।
ସେଇ ପଟୁ।
ଆଉ ଶୋଇତ ପଡିବି ଯେତେକ କହିଲାଣି ତା ମୁଣ୍ଡରେ ସବୁ ଦେଇଦେ ଓଜାଡି ଦେ। ତ କି କହୁଛି ମାନେ କଲ୍ୟାଣୀ ପାଖରେ ଯୋଗ୍ୟତା ନାହିଁ ଆ ଏଇ ମାନେ କହିବେ କୋଉଠୁ ହେ ହେ ଶୋଇବୁ ହେଁ ହେଁ। ଉଁ ହେଲା। ଆଉ ସ୍ୱାମୀ କହିଲେ ସ୍ୱାମୀ କହିବ ତତେ କିଏ କିଏ ମନାକଲା ଏଇକା ଯାଉନୁ ଶୋଇବୁ। ସତେକି କରି କରିକି ଗଦେଇଦେବି କି ଆଉ।
ହେଲା ଆଉ ଯୋଉ ପାକନ ପା ମିଲିର କଣ ପାଞ୍ଚଟା ହେଇଗଲାଣି କଣ? ମିିଲିର ମିିଲିର ପାଞ୍ଚଟା ହେଇ ନାଇ ବା।
ତୋ ଆକୁଣୀ କେତେଟା ହେଲା?
ଆକୁ ନେଇ ତିନିଟା ହେଲା ବା ଚାରିଟା ତୁ ଗୋଟେ କଲ୍ କରିଥିଲୁ ବା?
ହଁ।
ଉଁ।
ଚାରିଟା ତୋର ହେଇଗଲା।
ଆଉ ନାଇଁ ଏଇଟା ମୋର କଲ ଟା ମୋର ଇଆଡୁ କରିବା ତିନିଟା ହେଲା।
ହଁ।
ହୁଁ।
ଆଉ ଇଏ କଣ ଗୋଟେ କହୁଥିଲୁ ଆଁ। ସରିଗଲାଣି। ହୁଁ।
ଯାଅ ଖା